ମ୍ୟାମ୍ କଣ କରୁଛନ୍ତି?
ହ୍ୟାଲୋ ମ୍ୟାଡ଼ାମ୍ ନମସ୍କାର।
କଣ କରୁଥିଲେ? ମୋ ସାଙ୍ଗରେ କଥା ହେଇ ପାରିବେ?
ହ୍ୟାଲୋ। ମ୍ୟାଡ଼ାମ୍ ଆଜି ଆପଣ କଣ ରେସିପି କରିଛନ୍ତି? ଆପଣ ଆଜି କଣ ରେସିପି ପ୍ରସ୍ତୁତ କରିଛନ୍ତି ଟିକେ କହିବେ।
ଆଜି ମୁଁ ଚିକେନ୍ କରିଥିଲି। ଚିକେନ କଷା, ମାଛ ଫ୍ରାଏ। ଚିକେନ୍ କସେ
ଇଆଡେ ଟିକେ ଚିକେନ୍ ଆଜ୍ଞା ଟିକେ କୁହନ୍ତୁ। କେମତି କଣ ପ୍ରସ୍ତୁତ କରିଥିଲେ?
ଚିକେନ୍ କସା କରିଥିଲି ଆଉ ମାଛ ଫ୍ରାଏ କରିଥିଲି, ରୋହି ମାଛ ଫ୍ରାଏ।
ମାଛ ଫ୍ରାଏ କରିଲି ତାପରେ ଚିକେନ୍ କଷା କରିଲି। ନାଇଁ ରୋହି ମାଛକୁ ଆଗ ଭଲ ଭାବେ ପିଚୁଳେଇକି ସଫା କରିଦବ। ତାପରେ ତା ଦେହରେ ଟିକେ ହଳଦୀ ଗୁଣ୍ଡ ଟି ଲୁଣ ଟିକେ ଦେଇ ତାକୁ ଭଲ ଟିକେ
ଆଜ୍ଞା।
ତାପରେ
ଆଜ୍ଞା।
କଢ଼େଇରେ ସୋରିଷ ତେଲ ଗରମ କରିବ। ସୋରିଷ ତେଲ ଗରମ ଭଲ ଭାବରେ ଗରମ ହେଇଗଲା ପରେ ଏ ସେଥିରେ ମା ମାଛ ଯୋଉ ଲୁଣ ହଳଦୀ ଗୋଳେଇକି ରଖିଥିବେ ତାକୁ ସେଥିରେ ପକେଇକି ଛାଣିବେ। ଦେଖିବେ ମାଛ ଟା ଯେମିତି ମାନେ ସେଟା ଭଲ ଲାଗିବନି ନହେଲେ ମାଛ ଲାଗିଯିବ ଆଉ କଡ଼େଇଟା ତାତିିବା ଟି ଭଲକି ଦରକାର। ତେଲ କଡ଼େଇ ତାତିଗଲା ପରେ ତାକୁ ଭଲ ଭାବେ ଫ୍ରାଏ କରିଦେବେ। ଫ୍ରାଏ କରି ତାକୁ କାଢିଦେବେ ମାଛ କୁ। ତାପରେ ଆଳୁ କାଟି ଦେଇଥିବେ ଲମ୍ବା ଲମ୍ବା କି ଆଳୁ କାଟିବେ ବଡ଼ ସାଇଜ୍ ଆଳୁ ଲମ୍ବା ଲମ୍ବା କି କାଟିବେ। ତାକୁ ତେଲରେ ପୁଣି ଭାଜିଦେବେ। ତାକୁ ତେଲରେ ଭାଜିକି ତାପରେ ତାକୁ କାଢ଼ିଦେବେ। ତାପରେ କଣ କହିବି ନା ଆ ମସଲା ତରକାରୀର ହବ ମସଲା ପାଇଁକି ରସୁଣ ଦିଟା, ତାପରେ ଅଦା ଟିକେ ତାକୁ ଗ୍ରାଇଣ୍ଡ କରିଦେବେ ତାପରେ ଗୋଟେ ପିଆଜ ଚପ କରି ରଖିଥିବେ। ତା ଦେହରେ ଦବା ପାଇଁ କି। ଆଉ ଯଦି ଆପଣ ସୋରିଷରେ ବନାଉଛନ୍ତି ତାହେଲେ ପିଆଜ ବି ନଦେଲେ ଚଳିବ। ସୋରିଷରେ ବନେଇବା ସୋରିଷ ମସଲା ଦେଲେ ଆଉ ପିଆଜ ନ ବଘାରିଲେ ଚଳିବ। ସେଥିପାଇଁ କି ଆଉ ପିଆଜ ରସୁଣ ଅଦାକୁ ତାକୁ ଆଳୁ କାଢି ଦେଇ ସାରିଲା ତାପରେ ଟମାଟୋ ଗୋଟେ ତା ଦେହରେ ପକେଇ କଷେଇବେ ସେ ଟମାଟୋ ଟି କେ ହେଇଗଲା ପରେ ତାପରେ ପିଆଜ, ରସୁଣ, ଅଦା ପେଷ୍ଟ ଦେବେ ତାକୁ କିଛି ସମୟ ଘା ଣ୍ଟିଲା ପରେ ତାପରେ ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ତାକୁ ଦେଇ ଭଲ ଭାବେ କଷିବେ, ତାକୁ କଷିଲା ପରେ ମନଲଗା ହେବା ପର୍ଯ୍ୟନ୍ତ କଶିବେ। ମସଲା ସାଙ୍ଗରେ ତେଲ ଆଲଗା ହେଇଗଲେ ତାକୁ କଣ କରିବେ ନା ଆଉ ଦେଖିବେ ଯେମିତି ମସଲା ଟା ନ ଲାଗି ଯାଉଥିବ। ପାଇଁ ଭଲ ଭାବେ ତାକୁ କଷି କାଷିକି କାଢିବେ।
ଆଜ୍ଞା।
ଦେଖେ ଯଉ କଣ କରିବେ ଆଳୁ ପକେଇଦେବେ ଯୋଉ ଆଳୁକୁ ଭାଜିକି ରଖିଥିବେ। ଆଳୁ ପକେଇ ଟିକ ଟିକେ କଷିବେ ତାପରେ ଟିକେ ଲୁଣ ଦେଇଦେବେ ସ୍ଵାଦ ଅନୁସାରେ କଷି ଚା
ଆଜ୍ଞା।
ଲା ପରେ ଚାଟିକି ରଖିଥିବେ ସେଇ ଟାଇମରେ ସୋରି ଷକୁ ଟିକେ ଆଉ ଅଳ୍ପ ସମୟ କଷି ସାରିଲା ପରେ ପାଣି ଦେଇଦେବେ। ପାଣି ଦେଲା ପରେ ମସଲା ଟା ଯେତେବେଳେ ଫୁଟିବ ସୋରିଷ ଗନ୍ଧ ଟା ତାର ପଳେଇବ ଆଉ ଟିକେ ଅଧିକା ପାଣି ଦେଇଦେ
ଆଜ୍ଞା।
ସେ ମସଲା ଟା ସେମିତି ଫୁଟି ତରକାରୀଟା ସେଥିପାଇଁ କିି ସେ ଦେଇଦେବେ ମାଛ ଦେଇଦେବେ ମାଛ ଦେଇକି ଆପଣ ଯେମ କି ପୁରା ଶୁଖିଲା କରିଦେବେ ସେଟା ଆପଣଙ୍କ ଉପରେ ନିର୍ଭର କରେ, ସେ ମୁଁ ଆଜି ବେଶି ଝୋଳ ରଖିନଥିଲି ଶୁଖିଲା ଫ୍ରାଏ ଟାଇପର ଏକ ମାଛ ରହିଲା ଆଉ ଚିକେନ୍ ଚିକେନ କଟଲି ଏ ରେସିପି ଟା ହଉଛି ଏମିତି କରିିଥିଲି ଯେମିତି ଚିକେନଟାକୁ ଆଗ ମାରିନେଟ କରିଦେଲି ଲୁଣ, ହଳଦୀ ଆଉ ଲ କା ଗୁଣ୍ଡ ଆଉ ମିଟ୍ ମସଲା ଟିକେ, ଧନିଆ ଗୁ ଡ ଟିକେ ଆଉ ଜିରା ଏ ଅଦା ଗ ଆଉ ରସୁଣ ପିଆଜ ପେଷ୍ଟ ଟିକେ ତାକୁ ଗୋଳେଇ ତାକୁ ଧୋଇ ଦେଲୁ ତାପରେ କ ସିଲଟ ଯୋଳେ ସଜଡା ହବ, ଦେଢ କେଜି ଚିକେନ ରେ ଆମର ଥିଲୁ ପଚାଶ ଗ୍ରାମ ପଚାଶ ଗ୍ରାମ ନେଇଥିଲୁ ଏ ରସୁଣ ଦୁଇଶହ ଗ୍ରାମ ପିଆଜ ଆଉ ଚାଳିଶ ଗ୍ରାମ ଅଦା ଏତିକି ନେଇକି ତାକୁ ଭଲ ଭାବେ ଆଉ ଗ୍ରାଇଣ୍ଡିଙ୍ଗ କରିଦେଇଥିଲୁ ପିଆଜ ରସୁଣକୁ ଏ ରସୁଣକୁ ଆଉ ଅଦାକୁ ଭଲ ଭାବେ ପେଷ୍ଟ କରିଦେଇଥିଲୁ ପିଆଜ ଚାରି ପାଞ୍ଚ ଟା ତାକୁ କାଟିକି ରଖିଥିଲି ତା କାଟିକି ରଖିଲା ପରେ ତାକୁ ଯୋଉ ଛଅ ପିଆଜ କୁ ଆଗ କଣ କଲି ତେଲ ବସେଇଲି କିଛି ଚିନି ତାପରେ ଏକଛିିଲୁ ତେଜ ପତ୍ର ତାପରେ ଶୁଖିଲା ଗରମ ମସଲା ତା ଦେହରେ ଦେଲୁ ଗୁଜୁରାତି ଟି ଗୁଜୁରାତି ତି ଚାରିଟା ଲବଙ୍ଗ ପାଞ୍ଚ ସାତଟା ଗୋଲମରିଚ ଟିକେ ତାପରେ ନେଇ ତାକୁ ଏତିକି ଆଉ ଯାଇ ଟିକେ ସେ ଟିକେ ତାକୁ ମାନେ ମସ୍ ତେଲରେ ଦେଇ ସାରିଲା ପରେ ପିଆଜ ଗୋଟେ ପକେଇଦେଲୁ ପିଆଜ ପକେ
ଆଜ୍ଞା।
ପିଆଜ ପାଖକୁ କିଛି ସମୟ ପରେ ଭାଜିଲୁ କିଛି ସମୟ ହେଇ ଆସିବ ଯେତେବେଳେ ବ୍ରାଉନ୍ କଲର୍ ବ କଲର ହେଇ ଆସିଲା ନା ନାଇ ଏ ସେ ତେଲରେ ଦେଇଦେବେ ତେଲରେ ଦେଲା ପରେ ମସ କଲଟା ଭଲ ଆସିବ ତରକାରୀ। ସେତିକିବେଳେ ଦେଇଦବା ତାପରେ ସାଙ୍ଗେ ସାଙ୍ଗେ ମସଲା ପକେଇଦବେ ନହେଲେ ପୋଡ଼ଯିବ ତା ଦେହରେ ଟମାଟୋ ଟିକେ ଭଲ ଭାବେ ସେଇବେ ମସଲା କୁ ସେଇ ମସଲା କୁ ତାପରେ ସେଥିରେ ଟିକେ ଅଳ୍ପ ସେଥିରେ କାରଣ ଚିକେନ ରେ ଗୋଳା ହେଇଛି ସବୁ ଗୋଳା ହେଇଥିବାର ବେଶି ଦେବେନି ଅଳ୍ପ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଆଉ ମିଟ୍ ମସଲା ଚିକେନ ମସଲା ସବୁ ଦେଇକି ତାକୁ କଣ କରିବେ ନା ତାକୁ ଭଲ ସାରିଲା ପରେ ମ୍ୟାରିନେଟ୍ କରିଥିବା ଚିକେନକୁ ତା ଦେହରେ ପକେଇବେ ପକେଇ ସାରିଲା ପରେ ତାକୁ ଭଲ ଭାବରେ କସେଇବେ ଲୁଣ ଟିକେ ଦେବେ ଲୁଣ ଦେଇକି କଷେଇବେ। କଷେଇ ସାରିଲା ପରେ କିଛି ସମୟ ମାନେ ଦେଖିବେ ମସଲା ଆଉ ଚିକେନ ସେ ପୁରା ତା ଦେହରୁ ଯେମିତି ତେଲ ବାହାରି ଆସୁଥିବ ସେଇ ଟାଇମ୍ ପର୍ଯ୍ୟନ୍ତ କସେଇବେ। ଯେମିତି କଷେଇ ହେଇଯିବ ତାପରେ ସେଉଠୁ ତାକୁ କିଛି ଗରମ ପାଣି କରି ରଖିଥିବେ ଚିକେନ ରେ ଦେଇଦେବେ ଗରମ ପାଣି ଦେଇଦେବେ ଗ୍ରେଭି ଆପଣଙ୍କର ଅନ ସାରେ ଯେମିତି ଯଦି ଝୋଳ ଖାଇବେ ତାହେଲେ ଅଧିକା ଦେଇପାରନ୍ତି ଯଦି ଚିକେନ୍ କଷା ସେଥିପାଇଁ ଚିକେନ କୁ ଏମିତି କରିବେ। ତାପରେ ଏଇ ହେଇଗଲା ପରେ ଟିକେ ଗରମ ମସଲା ଦେଇଦେବେ ଧନିଆ ପତ୍ର ଟିକେ ଗାର୍ନିଜିଂ କରିଦେବେ। ତାପରେ ତରକାରୀ ହେଇଗଲା ଆପଣ ଖାଇବେ ଆଉ। ହଉ ଆଉ ମ୍ୟାଡାମ ଆଜି ଆପଣ କଣ କରିଥିଲେ କୁହନ୍ତୁ?
ଆଜି ମୁଁ କରିଥିଲି ମଟନ ଆଳୁ ଝୋଳ।
ମଟନଳ ଝୋଳକୁ ଏମିତି ବନେଇଲେ କୁହନ୍ତୁ ଟିକେ।
ମ୍ୟାଡ଼ାମ ଖାଉଛି। ଆଜି ବଜାର ରୁ ଆଜି ଆଣିଥିଲି ଆମର କିଲେ ମଟନ।
ହୁଁ।
ଆଜ୍
ହ୍ୟାଲୋ। ହଁ କୁ ହଁ କୁହନ୍ତୁ କୁହନ୍ତୁ।
ଆଜି ଆଣିଥିଲ ଆମର କିଲେ ମଟନ ଆଣିଥିଲେ। ମଟନ କୁ ପ୍ରଥମ ମୁଁ ମୁଁ ପ୍ରଥମେ ମୁଁ ପିଛୁଇକି ଗୋଟେ ହୁଇସିଲ ମାରି ଦେଇେଇଥିଲି। ମୁ ପଚାଶ ଗ୍ରାମ ହ୍ୟାଲୋ ଅଦା ମୁଁ ପଚାଶ ଗ୍ରାମ ନେଇଥିଲି। ରସୁଣ ପଚାଶ ଗ୍ରାମ ଅଢେଇଶ ପିଆଜ ତାପରେ ଅଦା ରସୁଣ କୁ କାଟିକି ତା ଦେହରେ ଗୋଟେ ପିଆଜ ଗୋଟେ ପିଆଜ ତାକୁ ଗ୍ରାଇଣ୍ଡିଙ୍ଗ କରିଦବା। ଆଉ ଅଳ୍ପ କିଛି ପିଆଜ କ ଆମେ କାଟିକି ରଖିଥିବା। ତାପରେ କଣ କରିବା ଭଲା ପ୍ରଥମ ପ୍ରଥମ ପ୍ରଥମେ ପ୍ରେସର ବସେଇବା ତାପରେ ପ୍ରେସର ଗରମ ହେଇସାରିଲା ପରେ ତାପରେ ସୋରିଷ ତେଲକୁ ଆମେ ଦବା। ସୋରିଲ ତେଲକୁ ଦବା ପୋରିସ ତେଲ ତାତି ସାରିଲା ପରେ ତ ସୋରିଷ ତେଲ ଦେଖିବ ତାତିଗଲା ତାପରେ ଆମେ ତେଜପତ୍ର ପକେଇବା। ତାପରେ ଗୋଟା ମସଲା ଆମେ ପକେଇବା ଡାଲଚିନି ଲବଙ୍ଗ ଗୁଜୁରାତି ତାପରେ ଯାୟତ୍ରି ଆମେ ଏମତି ଗରମ ମସ ଗୋଟା ମସଲା ପକେଇବା। ଚନି ବି ଟିକେ ପକେଇଥିବା ତାପରେ ପିଆଜ ପକେଇବା। ପିଆଜ ପକେଇ ସାରିଲା ପରେ ପିଆଜ କୁ ଭାଜିବା ପିଆଜ ଭାଜି ଭାଜି ହେଇସାରିଲା ପରେ ବ୍ରାଉନ କଲର ହେଇ ଯିବ ଯେତେବେଳେ ସେତେବେଳେ ଆମେ ଯୋଉ ଅଦା ରସୁଣ ପେଷ୍ଟ କରିଥିଲେ ତାକୁ ଆମେ ପକେଇଦବା ଅଦା ରସୁଣ ପେଷ୍ଟ ପକେଇକି ଆମେ ମସଲା କୁ କସେଇବା। ମସଲା କଷେଇବା କ ମସଲା କଷେଇ ସାରିଲା ପରେ ଦେଖିବେ ମସଲା ତା ଦଶଟ ପନ୍ଦର ମିନିଟ୍ ଆମେ ମସଲା କଷେଇବା। ମସଲା କଷେଇ ସାରିଲା ପରେ ତାପରେ ଦେଖିବେ ତେଲରୁ ମସଲା ଅଲଗା ହେଇସାରିଲାଣି ତାପରେ ଆମେ ଯୋଉ ମଟନକୁ ସିଝେଇକି ରଖିଥିଲେ ମଟନ୍ କୁ ସିଝାଇ ରଖିଥିଲେ ମଟନ୍ କୁ ଆମେ ସେଇ ମସଲା ଧିଅରେ ପକେଇଦବା। ମସଲା ଦିହରେ ପକେଇଦବା ମସଲା କୁ କସେଇବା ମଟନ ସାଙ୍ଗରେ ମସଲା କସେଇବା ଦଶ ପନ୍ଦର ମିନିଟ ମସଲା କସେଇବା। ତାପରେ ଆମେ ଯୋଉ ଆଳୁ ଭାଜି ବି ର ଖିଥିଲେ ଆଳୁ ଭାଜିକି ଆମେ ତା ଧିଅରେ ରେ ପକେଇବା। ଆଳୁ ମଟନ୍ ମସଲାକୁ ଦଶ ପନ୍ଦର କୋଡିଏ ମିନିଟ୍ ଆମେ ଏମିତି କସେଇବା କଷେଇବା କସେଇ ସାଲା ପରେରେ ତେଲରୁ ମସଲା ଅଲଗା ହେଇଗଲେ ତାପରେ ଆମେ ନାଇଁ ମ୍ୟାଡାମ ମୁଁ ଭୁଲିଗଲି। ଆମେ ଟିକେ ମିଟ୍ ମସଲା ଦବା ତାପରେ ଜିରା ଗୁଣ୍ଡ ତାପରେ ଧନିଆ ଗୁଣ୍ଡ ମସଲାରେ ପକେଇଥଥିବା ତା କୁ ସବୁ ଆମେ କଷେଇବା ଭଲକି କଷେଇ ସାରିଲା ପରେ ଦେଖିବେ ଭଲ ବାସ୍ନା ଆସିଲା ଜାଣିବେ ଯେ ଆମର ମଟନ ଟା ହେଇ ଆସିଲାଣି। ତାପରେ ଆମେ ଗରମ ପାଣି ରଖିଥିବା ଗରମ ପାଣି କରିକି ରଖିଥିଲେ ଗରମ ପାଣି ଆମେ ଦେଇଦବା। ଗରମ ପାଣି ଦେଇଦବା ତାପରେ ତରକାରୀଟା ଆମେ ପୁଣି ଆଉ ଗୋଟେ ଗୋଟେ ହୁଇସିଲ୍ ଦେଇଥିଲେ ଆଉ ଗୋଟେ ହୁଇସିଲ୍ ଦବା। ଗୋଟେ ହୁଉସିଲ୍ ଦେଇ ସାରିଲା ପରେ କିଛି ସମୟ ଆମେ ତାକୁ ଛାଡ଼ିଦବା। ଆପରେ ଦେଖିବେ ତା ହୁଇସିଲ୍ ଟା ଯେ ଯେମିତି କମି ଯାଇଚି ମାନେ ମମ୍ ଗ୍ୟାସ୍ ଟା ତାର ଭାର୍ ଯାଉଚି ତାପରେ ଆମେ ତ କାରୀଟାକୁ ହୁଇସିଲ୍ କୁ ପ୍ରେସର୍ କୁକର୍ ର ଘୋଡ଼ଣୀକି ଆମେ ଖୋଲିଦବା। ଖୋଲି ସାଇଲା ପରେ ତା ଧିଅରେ ଗରମ ମସଲା ଦବା। କରା ମସଲା ଦେଇକି ତାକୁ ଆଉ ଟିକେ ଫୁଟେଇଦବା। ହେଇ ସାଇଲା ପରେ ତାପରେ ଧନିଆ ପ ତ୍ର ରଖିଥିବେ ତାକୁ ଧନିଆ ପତ୍ରକୁ କାଟିକି ପକେଇଦେବେ।
ନା ଆଜ୍ଞା ତାହେଲେ ଆଜି ଏଇ ପ୍ରଚେଜ୍ ରେ ଆପଣ ମଟନ୍ ତ
ଆଜ୍ଞା ଆଜ୍ଞା। ଆପଣ କେବେ ବନେଇକି ମତେ କହିବେ କେମିତି କଣ ଲାଗିଲା। ଆପଣ ମତେ କହିବେ ଫୋନ୍ କରିକି।
ଆଜ୍ଞା ଫୋନ୍ କରିବି ମୁଁ ଆଗ ବନେଇକି ଖାଇବି ତାପରେ କେମତି ଟେଷ୍ଟ ହେଲେ ଆପଣଙ୍କୁ କଲ୍ ଜଣେଇବି।
ଆଜ୍ଞା ମାଡ଼ାମ ମୁଁ ରଖୁଛି।
ହଁ ହଁ।